ହ୍ୟାଲୋ।
ହଁ।
କଣ କରୁଛ?
ମୁଁ ଏଇଠି ମୋ ମାଉସୀ ଘର ଆଡେ ଆସିଛି।
ତମର କଣ ପାଖ କିି?
ହଁ ମୋ ପାଖ ଆମ ଗାଁରେ।
ତମ କୋଉ ଗାଁ?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
ଆଁ।
ତୁ
ଶୁଭୁନି।
ଆମର ଆମର ଦଶପଲା ନୂଆଗାଁ। ହଁ ଏ ଆମ ଗାଁରେ ସେ ବାହା ହେଉଛନ୍ତି।
ଓହୋ କଣ ଲବ୍ ମ୍ୟାରେଜ?
ନା ମ ଆରେଞ୍ଜ ମ୍ୟାରେଜ ଗାଁରେ ବି ମ୍ୟାରେଜ କରୁଛନ୍ତି ନା ସେଥିପାଇଁ।
ଓ ହୋ। ଆଉ ତମ ଦିହ ଭଲ ଅଛି।
ହଁ ଦେହ ବହୁତ ଭଲ ଅଛି।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
ତମ ଆଡ଼େ କେହି ବାହା ହଉନାହାନ୍ତି କି ଗାଁରେ?
ହଁ ବାହା ହଉଛନ୍ତି।
ମତେ ଲାଗିଲା ତମେ ଜାଣିନ ବୋଲି।
ହଁ ମୁଁ ଭାବିଲି କଣ କହିଲ ତମ ଗାଁ ରେ ମାଉସୀ କହିଲ ଯେ ମୁଁ କହିଲି ବୋଧ୍ ଧେ କଣ ଲଭ ମ୍ୟାରେଜ୍ ନା କଣ ପାଖାପାଖି।
ନା ମୋ ସେଇ ଯୁଗରେ କୋ ଲଭ୍ ମ୍ୟାରେଜ କରୁଥିଲେ କହିଲ କ୍ଵଚିତ୍ ହିଁ ଲ-ଲଭ୍ ମ୍ୟାରେଜ କରୁଥିଲେ।
ଆମ ସାଙ୍ଗ ସେ ତାଙ୍କ ଗାଁରେ ମାଉସୀ କହିଲେ ଯେ ମୁଁ କହିଲି କଣ ଲଭ୍ ମ୍ୟାରେଜ୍ ସେ କହିଲେ ହଁ ଆମ ଗାଁରେ ଲଭ୍ ମ୍ୟାରେଜ। ମୁୁ କହିଲି କାହାର ଲ ମାରୁଛ କହିଲି ହଁ ମୁଁ ଭାବିଲି ତମ କାଁରେ ତ ମୁଁ ଭାବିଲି ହଁମା କିଛି କରୁଛନ୍ତି ବୋଧେ ମାଉସୀ।
ନା ମଁ ସେଇ ଟାଇମରେ କାହିଁ ଏତେମ୍ ମ୍ୟାରେଜ କରୁଥିଲେ ସବୁ ବାବା ମାଙ୍କ ଇଚଛାରେ ବାହା ହଉଥିଲେ।
ହଁ ଏବେ ତ ନିଜ ଇଚ୍ଛା।
ହଁ ଏବେ ନିଜ ଇଛା।
ଆଉ କଣ କରୁଛ?
ଇଆଡେ ଅଛି ବେଡରେ ବସିଛି ବାହାରେ ପଡିଛି ଖଟ। ତ ସେଇ ଉପରେ ବସିଛି।
ପବନ ହଉଛି ନା କି ନା ବର୍ଷା ପକଉଛି?
ବର୍ଷା ପକଉନି କି ପବନ ବି ହଉନି ନର୍ମାଲ ଅଛି ସବୁ ପାଗ।
ହଁ ହଁ ଇଆଡେ ତ ପବନ ହଉଛି
ଉୁଁ ହୁଁ ମଜା ଆସୁଥିବ ତାହେଲେ ଆଉ।
ହଁ ଭୁବନେଶ୍ଵର ତ ପବନ ବହୁତ ହଉଛି। ଖରା ବହୁତ ହୁଏ ଏବେ ଦି ଦିନ ଦି ଦିନ କେମତି ବର୍ଷା ପକେଇଛି।
ହୁଁଁ ହଁ ଆମର ଗୋଟେ ମାଉସୀ ର ଗୋଟେ ରଖିଛନ୍ତି କୁକୁର ଯେ ଖାଲି ପାଖକୁ ଗଲେ ପାଖକୁ ପଳେଇ ଆସୁଚି।
ହଁ ବୋଧେ ଚୀନ୍ହି ଦେଇଛି ବୋଧେ ଆଉ।
ହଁ ଯେ ମାନେ ସେ ଖେଳିବାକୁ ହଉଛି ଯେ ମତେ ଟିକେ ଡର ଲାଗୁଛି।
ଛୋଟଟେ ବୋଧେ।
ହଁ ଛୋଟଟେ ସେ ତା ପାଖକୁ ଗଲେ ଗୋଡା ପାଖକୁ ଆସିକି ଖାଲି ଖେଳିବ ତୁମ ସହିତ।
ଆଉ କଣ ଖାଇଛୁ?
ଖାଇଥିଲି ଭାତ ଖାଇଥିଲି ଦହି ପକେଇକି ଦହି ପଖାଳ ତା ବୋଧେ ମୋ ବୋଉ ଆଳୁକୁ ଆଳୁ ସୋୟାବିନ୍ କଷେଇଥିଲା। ଆଉ ଦହି ବାଇଗଣ ଖାଇଥିଲି।
ଥିଲା ନା ମାମା କରିଥିଲେ।
ହୁଁ।
ତମେ କରିଥିଲ ନା ମାମା କରିଥିଲେ।
ନା ନା ବୋଉ କରିଥିଲା।
ଉ ହୁଁ କୁଆଡ ରଜରେ ବୁଲାବୁଲି କରିଥିଲ?
ରଜ ରେ ମୁଁ ଯାଇଥିଲି
ହୁଁ ରଜା ଗାଁ କି କଣ? କହିଲେ କଣ ନା ରଜା
ନା ନା ମୁଁ କହିଲି କି ଅଜାହାର ଗାଁ କୁ ଯାଇଥିଲି।
ଓହୋ ଇଆଡେ ବୁଲା ବୁଲିି କରିଥିବ ଆଉ।
ହୁଁ ହଁ ସିଆଡେ ଘରେ ରହିକି କଣ କେତେ ତ ସବୁବେଳେ ଘରେ ରୁହଉଛି ତ ଏଇ ଦିନରେ ଟିକେ ବାହାରକୁ ଯାଇକି ବୁଲାବୁଲି କଲେ ମାଇଣ୍ଡ ଟା ଫ୍ରେଶ ରହିବ।
କଣ ପଢ଼ୁଛ?
ମୋର ପାଠ ପଢା ଶେଷ ହେଲାଣି।
ତାହଲେ ଗ୍ରାଜୁଏସନ୍ ସରିିଲାଣି ତମର ନା କି? ତମର କେବେ ସରି
ଏ ବର୍ଷ।
ହୁଁ ତାହେଲେ ମୋଡ ସାନ ଆଉ।
ହୁଁ।
କଣ ଇଚ୍ଛା ଅଛି ପଢିବାକୁ?
ହଁ ଭାଗ୍ୟ ଯାହା ମିଳିଲା ପିଜି ବିଡି ଦିଡାଙ୍କୁ ପକେଇଥିଲି ଯାହା ମିଳିବ ସେଆ ପଢିବି।
ହୁଁ ତମେ କଣ ଆସ ନା କମର୍ସ?
ନା ମୋର ଆର୍ଟସ୍।
ଉହୁଁ।
ତମର?
ମୋର କମର୍ସ, ମୁଁ ଏବେ ପିଜି ପଢୁଛି।
ଓହୋ କମର୍ସ ପିଲାଙ୍କୁ ତ ପିଜି ଆଉ।
ହଁ।
ସେମାନେ ଯଦି ବି ଏଡ୍ କରିବାକୁ ଚାହିଁବେ, ତାହେଲେ ଆମ ମାନଙ୍କ ସହିତ କରିବେ।
ହଁ।
ଏ ପିଜି ଟା ଭଲ।
ହଁ।
ପିଜି କଲେ ବି ଲାଭ ହଉଛି ଯେ।
ହଁ ଗୋଟେ ପାଢ଼ୀ ଦେବା ଆଉ।
ଆମକୁ ଯିଏ ପଢଉନଥିଲେ ଆମ୍ ମୋ କଲେଜରେ। ଜଣେ ମ୍ୟାମ ହେବେ ସିଏ ବି ପିଜି କରି କି ଏ ଏମ ବି ଏ ନା ଏମିତି କଣ ଗୋଟେ କରିଛନ୍ତି।
ହଁ ଏମ ପି ବି ଅଛି।
ହୁଁ। ଏଇ ଯୋଉ ମାନେ ଟିଚର ତାଙ୍କ ଏଇ ଯୋଉ ସମୟ କାଳ ପୁରରିୀ ଗଲେ। ସେମାନେ ଆଉ କଣ ପଢେଇ ପାରିବେ କି? ସେ ପଳେଇବେ, ତ ଆଣିକି ଆଉ ଜଣେ ଟିଚରଙ୍କୁ ରଖା ହୁଏନି କି କଲେଜ ହକାରେ ତ ସେମି କି ଆ ଆଣିକି ରଖିଥିଲେ।
ହୁଁ।
ଆମକୁ ବହୁତ ଭଲ ପଢାନ୍ତି ସେ।
ହୁଁ ଉଁ ଉଁ ଉଁ।
ହୁଁ। ତମକୁରୁୁ ରୋସେଇ ଆସେ?
ମତେ ରୁ ସେ ହେମିତି ଟିକେ ଟିକିେ ଆସେ ହେତେ ଆସ ସେନି ଘର ତ ମାମା କରନ୍ତି ଆଉ।
ଉଁ ହୁ ହଷ୍ଟେଲ ରେ ରହିଲା ଆଉ କଣ?
ହଁ। ଏ ଇ ନିକା ମୁତ ଯିବା ଆସିବା କରୁଛି ଘରକୁ ଆଉ।
ହୁଁ ହଷ୍ଟେଲ ନା ମେସ୍? ଠ।
ନାଁ ହଷ୍ଟେଲେ।
ଉଁ ହୁଁ ହୋମଧାଲ ଟେନ୍ସନ ନାହିଁ।
ହଁ।
ଖାଇବା ପିଇବା ରହିବା ହେଇଠି ଏକା?
ହଁ। ଆମ ତ ଆସୁଛି ଯାଉଛି ଘରକୁ ଆସୁ ଯାଉଛି ଯେତେବେଳେ ଏଜାମ ହଉଛି ସେତେବେଳେ ଆସୁଛି।
ହୁ ହୁଁ।
ଦିଦି ତ ଏଇଠି ଅଛନ୍ତି ଯେ ଏଇଠି କଲେଜରେ ଘରକୁ ଆଇଛନ୍ତି। ତାଙ୍କ ପାଖରେ ଅଛି ଆଉ।
ପାଠ ବଢା ବଢି କରୁଥିବ ଆଉ।
ହଁ ଘରେ ପଢାପଢି କରୁଛି ଆସି ଦେଇକି ଏଇଠି ଏକ୍ଜାମ ଦଉଛି ଆଉ। ଏଦ ମାସେ ଦି ମାସରେ ଏମତି ଜମା ହଉଛି। ଆଛି।
ହୁ ହୁ ଏମିତି ମାନେ ଦି ମାସର ଗୋଟେ ଏକ୍ଜାମ ହ।
ନା ନାଇ ଦି ମାସେ ମାନେ ପାଞ୍ଚଟା ପାଞ୍ଚଟ ର ଡିାନ୍ସ ଛାଡି ଛାଡି କିଏ ମିତି ଆଉ।
ଓହୋ ମାନେ ମାନେ ଟିକେ ଅଧିକ ପାଠ ପଢା ପଢି କରିବାକୁ ପଡିବ ଆଉ ନା।
ହଁ ନ ପଢାପଢି ହେଲେ ବା ଲଗ କଦ ସୌଛନ୍ଦି।
ହଁ ବା ସେଇ ବ୍ୟାଗ ଟାକୁ ତ ମାନେ ଡର ଲାଗୁଛି ଆଉ।
ଓ ଆଉ ଥରେ ହେଇଦିନି ସବୁ ଆଉ ଥରେ ପଢିପକୁ ପଡଛି।
ହୁଁ। ଓହୋ ଆମର ବି ତ ସେଇ ମାନେ ଥିଲା ଆଉ। ପୂର୍ବ ରାତିରୁ ପଢା ପଢି କରିକି ଯାଅ? ବର୍ଷ ବର୍ଷ ସାର। ମିଳିବ ପଢାପଢି ନାହିଁ ପୂର୍ବ ରାତିରେ ଯାହା।
ହଁ ହଁ ମଁ ତ କାଜି ସମୟ ଟାଇମରେ ତ ଖାଲି ପଢା ପଢି ମୋର ତ ମୁଣ୍ଡ ଖରାପ ହେଇଯିବ।
ଉ ଆମ କଲେଜରେ ଏଇ ବ୍ୟାଗ ହବା ପିଲାଙ୍କୁ ଅଧିକ ଲଗାନ୍ତି।
ହଁ ଜାଣିକି ବି ସେ ଲଗାନ୍ତି ଯଦି ତମେ ଟିକେ ଭଲସେ ବି ଲେଖିକି ଆସ କି ପେଜ ଫୁଲ କର,। ସେମାନେ ବି କାହାକୁ ବି ପାସ୍ କରି ଦଉଛନ୍ତି କାହାକୁ ଭାଗ ଲଗେଇ ଦଉଛନ୍ତି।
ମୋର ଦିଟା ସାଙ୍ଗ ଥିଲେ? ତାଙ୍କର ଫୋର୍ଥ ସେମିଷ୍ଟାରରେ ଫିପଥ୍ ସେମିଷ୍ଟାର ରେ।
ହଁ ଶଳା ଏଟାତ କାନ୍ଦିବ କେବେ ନିହାନ୍ତି ନା କି ବର୍ଷେ ଅପେକ୍ଷା କରିବା ପରେ,
ହଁ ସିଏ କଣ ହେଇଛି କହିଲ
ହୁଁ।
ଅ ଯଉ ବ୍ୟାକ ଲାଗିଲା ପରେ ସିଏ ଯାଇକି ସେଇ ମ୍ୟାମଙ୍କ ସହିତ କଥା ହେଲା। ଯେ ବଜୁ ସେ- ଏବେ ଆସୁନି ନୂଆଟା ଯେ ତାଙ୍କର ଆଟିଟିୟୁଡୁ ଅଧିକ। ତ ହେମିତିଆ କାଣିକି ରାଗ ହଁ ରା କଥା ଟାକୁ ଭଲସେ ନ ବୁଝେଇକି ରା ରାଗିଲା ଟାଇପ ର ହେଇକି ତା ସହିତ ଏମିତି ଏଇଟା ବ୍ୟବହାର କଲେ। ତାପରେ କହିଲେ ଆଉ ଯଦି ତମର ବ୍ୟାକ ଲାଗୁଛି ବୋଲି। ତାହେଲେ ଯଦି ତମର ମାନେ ତମ ଲାଗୁଚ କିଛି ପ୍ରୋବ୍ଲେମ ଅଛି ବୋଲେ ତାହେଲେ ଦୁଇଶହ ଟଙ୍କା ଦିଅ ଆଉ ଥରେ ରିଚେକ୍ ପାଇଁ ପଠେଇବା। ତାପରେ ସେ ଦେଲା ତାପରେ କିଛି କିନ୍ତୁ କିଛି ଲା ବହେଲାଣି
ଓହୋ ଜାଣିକିି ଶୁଣିକି ବ୍ୟାକ ଲଗେଇ ଦଉଛନ୍ତି। ତାପରେ ବି ତମାନେ ନିଜ ସା ମ୍ୟାଡାମ ହେଇକି ତମେ ନିଜ କଲେଜରେ ହେଇକି ତମେ ହେଲ୍ପ କର କଥା ତମେ କଣ ଏମିତି କାମ କରୁଛ।
ହଁ ବା ତାପରେ ଏଇ ଯୋଉ ସାଇନ୍ସ- ପିଲାଙ୍କର ମାନେ ଏଇ ଯୋଉ କେମିଷ୍ଟ୍ରି ହେଇଗଲା ଜୁଲୋଜି ହେଇଗଲା ମାନେ। ତିରିଶ ରୁ ପନ୍ଦର ରୁ ଅଧିକ ପିଲାଙ୍କର ବ୍ୟାକ।
ଅହ କେତେ ପିଲାଙ୍କର ଲାଗିଛି, ଚି
ଭାବ ମାନେ ଗୋଟେ ପେପର ରେ ପାଆଁଶ ଟଙ୍କା ହେଲାଣି।
ହଁ ହଁ ହଁ
ପାଉଛନ୍ତିି!
ଏମିତି ଲଗେଇଲେ ଏମାନେ ତ ଯାହା ଲାଭ ପାଉଚନ୍ତି ପିଲାମାନାନଙ୍କର କ୍ଷତି ହଉଛି ଯାହାର ଇଚ୍ଛା ହଉଛି ଟିକେ ବାହାରେ କଣ ପାଠ ପଢିବାକୁ ସେମାନେ ବି ହେଇ ମ ଗୋଟେ ବ୍ୟାଗ୍ ଲାଗିଲେ ଭାବୁଥ ବସେ ରହିବା ପଡିବ ଫୋର ସେମିଷ୍ଟ ତାପରେ ଫାଇଭ ଯଦି ସେସ ଲାଗିବ ଫାଇଭ୍ ବି ଫୋର୍ ଲାଗିଲେ ସିକ୍ସ! ନିହାତି ଲାଗିବ।
ହଁ।
ସେଇଟା ବି ବସେ ଅପେକ୍ଷା କରିବୁ ଯଦି କିଛି ପଢିବାକୁ ଇଛା ହେଲେ ସେଇ ବସେ ବି ଲସ୍ ହବ ଏଇ ଗୋଟାଙ୍କ ପାଇଁ?
ବା ତାପରେ ବି ପୁଣି ଥରେ ପରିଶ୍ରମ କର ପୁଣି ଥରେ ଏକ୍ଜାମ ଦିଅ?
ହଁ ହେ ଗୋଟାକ ହେଲେ କଣ ହ ବା ପରିଶ୍ରମ କରିବା
ହ ସେଇଟା ତ ଅଧିକ ବାର୍ଦ୍ଧେ ଆଉ।
ହଁ। ଆମର କି ଉପର ବାଜି ବି ସି ଏମତି ଫୋ ସେମିଷ୍ଟାର ଲାଗିଲା ଆମ ତା ପରେ ମ ସୁଧା ଦେଲା ବାହାରେ କିଛି ପହଢେଇଲାଣି ଚଳି ବ ଆମ ସତ ଦେଇଲା ଯଦି ପଢା ପଢି କରି ଆ ବୁଝ ବୁଝି କରତା ତା ତ ଲସ ହେଇ ଆତା ହ ମତେକାଲି ତୁ ଦେଖି ପଢାପଢି କରିବୁ ଫମିଷ୍ଟର ଫ ସିକସ ଫୋ ଲାଗିଲେ ଫାଇଭ ଫାଇଭ ଲଗେ ବେ ସିକ୍ସ ବି ଲଗେଇଦବେ ଆଉ ଯଦି ପଢାପଢି କହୁଛୁ ନା ବାହାରକୁ ଯିବୁ ତ ଦିଦି ପଢୁଛନ୍ତି ତୁ ବି ପଢେଇିବୁ ଆଉ ଲଗେଇଦେଲେ ଲସରେ ହବ ମୁଁ ତ ଧରିକି ପାଠ ପଢେଇି ପଢି ଚାଲିଲି ଖାଲି ଆଉ କେ ନ ଲାଗୁଛି ଏମିତି।
ଓହୋ।
ହଁ ତାପରେ କଣ ଫର୍ମ ଫିଲଅପ କଲେ?
ନାଇଁ ମାନେ ଫର୍ମ ଫିଲପ କରିନାହାନ୍ତି। ଯେମିତି ପଇସା ଦେଇକି ପୁଣି ଥରେ ଡକୁୁମେଣ୍ଟ ଘରିକା ଦେଲେ ତାପରେ ପୁଣି ଥରେ ଆମ୍ ମାନେ ପରୀକ୍ଷା ଦେଲେ
ତମ ସାଙ୍ଗରେ ସିଏ।
ହଁ ଆମ ଆମ ମୋ କ୍ଲାସମେଟ୍ ହବ।
ତାହଲେ ତ ଏବେ ତ ଫୋର୍ ସେମିଷ୍ଟାର ତ ହବନି ଯାଇକି ଇ ପିଲାମାନଙ୍କ ସହିତ ଦେବେ ନୀଟ।
ନା ନାଇଁ ସେମିତି ନ ନାଇଁ। ଆମର କଣ ହୁଏ କହିଲ?
ହଁ।
ଅ ମାନେ ଲେଟ ହବା ହବା ବୋଲି ତ ଏକ୍ଜାମ ସରି ଯିବାର ମାସରେ ଦୁ ଦି ମାସ ଭିତରେ ସେମାନେ ଏକ୍ସଟ୍ରା ନେ ନେହିକି କି କରିଦିଅନ୍ତି।
ଓହୋ ହେମିତି କରନ୍ତି, ଆମର ତ କରନ୍ତି ଯୋଉମାନେ ପିଲାମାନେ ଫୋର୍ ସେମିଷ୍ଟାର୍ ଦିଅନ୍ତି ତାଙ୍କ ସହିତ ହିଁ ଦିଅନ୍ତି।
ଓ ହଉ ଦିଦି ଆଉ କଣ କହିବ?
ହଉ ରଖୁଛି।
ହଁ।
ହଁ।